ଥିଲା,
ହଁ ବସି ଥିଲି ତମେ?
ମୁଁ ବି ଏଠି ବସିଚି ଆଉ
ଓୁଁ ହୁଁ ଆଉ ତମ ଦେହ ଭଲ ଅଛି।
ଦେହ ଛି କୁଆଡେ ବୁଲାବୁଲି କରିବାକୁ ଯାଇନ।
ନା ନା ଘରେ ହି ବସିଛି ରଜ ତ ସରିଗଲା
ହଁ ହଁ
ଆଜି ଯିବି ଯଦି ହବ ରାତିରେ।
ଓ ହୋ ମୁଁ କାଲି ଯିବି।
ହୁଁ ହୁଁ,
କାଲି ବୁଲିବାକୁ ନୁହଁ ମ ବାହାଘର ଗୋଟେ ଅଛି।
ହୁଁ ହୁ
ବାହାଘର ତ ହଁ
ସାଙ୍ଗ ଙ୍କର
ସାଙ୍ଗର ଭଉଣୀର,
ହୁଁ ହୁଁ,
ହଁ ତ ଯିବାକୁ ପଡିବ ତା ଆଗରୁ,
ହୁଁ ଆଉ ଆମ ବଉ କେବେ ଆସିବ
ଯିବି ଆଉ
ଆ ଭିତରେ କେବେ ଗୋଟେ ଯିବି।
ଏଇ ସପ୍ତାହେ
ଏଇ ସପ୍ତାହ ନା ଏଇ ସପ୍ତାହ ନହଲା ର ସପ୍ତାହ କାରଣ କଲେଜ ଖୋଲିଗଲେ ପଢାପଢି ହେଲେ ଆଉ ତ ଯାଇ ହବନି।
ହୁଁ ହେଇଗଲାଣି ଖୋଲି।
ଆମର ତ ଖୋଲିଗଲାଣି ମୁଁ ଯାଉନୁ ଆମ ଆଉ।
ହୁଁ ଆଠ ସପ୍ତାହଠୁ ଯ ଏବେ କମ ପଢା ହବ ନା।
ହଁ ଆର ସପ୍ତାହରୁ ବି ନୁହେଁ ତାପ ସପ୍ତାହ ଆମେ ଦି ତିନି ସପ୍ତାହ ଛାଡିକି ଯିବୁ ଖରା ଟିକେ କମିଲେଇ ଯିବୁ।
ଖରା କଣ ଏବେ କମିବ। ବଢିବ ଆହୁରି ନାଇଁ ଜୁନ୍ ମାସକୁ ତଥାପି କମିବ ବୋଧେ।
ସେଇ କମିଗଲେ ଟିକେ ଯିବୁ।
ତମ ଘରଠୁ ତମ କଲେଜ ବହୁତ ବାଟ?
ଆମ ପାଖରେ ଦଶ ମିନିଟ ଯାଇ ପହଞ୍ଚିବେ।
ଏତିକି ବାଟେ ତମ ଗୋଟେ ଖରା ଲାଗୁଛି ତମକୁ।
ହଁ।
କେତେ କିଲୋମିଟର କି।
ଆରେ ଦଶ ମିନିଟ ରେ କହୁଛି ମୁଁ କମ୍ପ୍ୟୁଟର କ୍ଲାସରେ ପୁରା ଛଅଟାରେ ବାହାରିବି ଦଶ ମିନିଟ ରେ ଯାଇ ପହଞ୍ଚିବି ମାନେ ମୁଁ କେତେ ସ୍ପିଡ ସାଇକେଲ ଚଲାଉଥିବିଭାବୁଥାଏ।
ଓ ସାଇକେଲ ନେକିତା ହୁଁ ହୁଁ।
ବା ପବନ ଭଳିଆକୁ ଡଉଥିବି ସାଇକେଲକୁ।
ନା ମୁଁ ସାଇକେଲ ଚଲାଉଥିଲି ମୋର ସାଇକେଲ କଣ ଖରାପ ହେଇଗଲା ମୁଁ ଜାଣିଛ। ମୋର ପାଞ୍ଚ ବର୍ଷ ପାଖାପାଖି ସାଇକେଲ ହେଲା ହେଲା କେବେ ଖରାପ ହେଇନଥାଏ କେବେ ବି କିଛି ଯ ସାଇକଲ ଚେଞ୍ଜ କିଣିନଥାଏ କି ଖରାପ ହେଇ ନଥାଏ। ମୁଁ କି ସମସ୍ତଙ୍କ ସାଇକେଲ ଖରାପ ଅଛି ମୋର କାଇଁ ଖରାପ ହଉନି ହେଲା ମୁଁ ବୁଲିବା ଧରିକି। କିନ୍ତୁ ଆଗରୁ ବଲଥିଲି। ଆ ତାଉ ଗୋଟେ କଲେଜ ହେଇଗଲା ଯେମିତି ମତେ ତା ଲାଜ ମ ହେଲା ମୋ କୁଆଡେ ବୁଲାବୁଲି ସେ କରେନି ତାପରେ ସ ଯୋଉ ମୋର ହେଇଥିଲା। ହେଲା ମୁଁ କହିଲି ମୋର କାହିଁ ଖରାପ ହଉନି ଆଉ ସମସ୍ତଙ୍କ କଣ ପାଇଁ ଖରାପ ହଉଛି ତାପରେ ଏବେ ଏବେ ମୋର ସେମିତି ଖରାପ ହେଇ ପଡିଛି ଆଉ ସଜଡା ହଉନି ଟୋଟାଲ ମୁଁ ଭାବିଲି କି ମୋର କାହିଁ ଖରାପ ହଉନି ଖରାପ ହେଇଗଲା।
ନାଇଁ ମୁଁ ସାଇ କଲ ମୁ ଯାଉଛି ଆଉ।
ହୁଁ ହୁଁ। ତ ମାମା ପାଟିିବନ ନା ତମ କଲେଜ ଏତେ ପାଖ ହେଇକି ଯାଉନ।
ମୋ ମାମା କହୁଛି ଠେଲି ଠେଲିକି ତତେ ପଠେଇଲେ ତୁ ଯାଉନୁ ଖାଲି କରଛୁ ଖାଇବୁ ଖାଇବୁ ଖାଇବୁ ଯେତେବେଳେ ରାତିିନ ସେଟା ଖାଇବି।
ହୁଁ ହୁଁ ମୋ ଆମ ଘର ଆମର ଶାମର ସେ ଚାରି କିଲୋମିଟର ପାଖାପାଖି ହବ ଯେ କିନ୍ତ ଭିତରୁଆ ତାପରେ ମୋର ତ ସାଇକେଲ ନେଇକି କେତେ ବାଟ ତ ଯାଇ ହବନି ତାପରେ ଖର ାରେ ମୁଁ ଯାଉଥିଲି ସେତେବେଳେ ଉ ମାନେ ରାପିଡ ନେଇକି ଯାଏ ନହେଲେ ଆଉ ବସ ରେ କଣ କହିବ ଦେଖ ବସ୍ ଆମ ଘର ପାଖରୁ ଅଧା ଅଟା ଚାଲିକି ଯିବି ଗୋଟେ କିଲୋମିଟର ପାଖାପାଖି ଚାଲିକି ଯିବି ବସ୍ ପାଇଁକି ବସ୍ ପାଇଁ ସେଠି ବହୁତ ସମୟ ଛିଡା ହବାକୁ ପଡିବ ହେଲା ତାପରେ ଗୋଟେ ବସ୍ ଭିଡ ଥିବ କହିବ କି କି। ଓହ୍ଲେଇ ଯାଅ ଏବେ କିଛି ଆମେ ପୁରଇ ପାରିବୁନୁ ଏମିତି ଦି ତିନିଟା ବସ୍ ମ କରିଦ ତା ଭିତରେ ମୋର ଦିଟା କ୍ଲାସ୍ କମ ଟାଇଥିବ ମୁଁ ଯାଇକି କଣ କରିବି ମୁଁ ଏ ଭ ବି ଟୋଟାଲ ଯାଏନି ମୁଁ ଦି ଦିନ ତିନି ଦିନ ଯଦି ବି ଯାଇଥିବି ଖାଲି କଲେଜ ସେକେଣ୍ଡ ଇରରେ ମାନେ ପାଞ୍ଚ ଦିନ ଭଣ ଯାଇଥିବେ ଆଉ ଯେତିକି ଏଜାମ ଟାଇମ ଆଉ କେବେ ଯାଇନି କଲେ ମୁଁ ଫାଷ୍ଟ ଇୟର ରେ ତ ମୁଁ କହିଲି ଫାଷ୍ଟ ଇୟର ରେ କିଏ ଯା ଇଟାଲ ସେକଣ୍ଡ ଇର ତ ସେଇଠି ଟୋଟାଲ ସେଇଟା ବି ଗଲେଣିି ଖାଲି ପାଞ୍ଚ ଦିନ ଖଣ୍ଡ ସେ ସେକେଣ୍ଡ ଇର ଯାଇଥିବ ଯା ସେତିକି କିନ୍ତୁ ଏଇଥରକ କଲେଜ ଯଲେ ତଁ ପୁରା ଯିବି ଏଇଥର କଲେଜ ମ ଦ ନାଁ
ଯାଇଛି
ଯୋଉ ତାଙ୍କ ଘର ହଉଛି ତାଙ୍କ ଘର ଆମ ଘରଠାରୁ ଦଶ କିଲୋମିଟର ତ ଆମ ଘର ତ ତେର କିଲୋମିଟର ନା ତ ପାଖ ପାଖରେ ବହୁତ ପାଖରେ ମାନେ ତାଙ୍କର ହେିଲାଣି ଆମ ଘରଠୁ ଦଶ ତମର ତେର ତ ିକେ
ଓ ହୋ
ସେ ଉଁ ତମ ବସ ରେ ତମର ସେଠି ବସ୍ ଯାଉନି
ନା ନା
ମଁ ବସ୍
ଅ ନା ସେଇତ ତ ଗୋଟେ ପ୍ରୋବ୍ଲେମ୍
ତ ସମସ୍ତଙ୍କ ଆଡେ ଯାଏ
ଏଇ ହି ପୁଟ ପା
ତମର ପୁଣି ସେଠି ଏ ପୁରୀ ବାଇପାସ ରୋଡ ପୁଣି ସେଠି କେମିତି ଯାଉନଥିବ
ନା ଏଠି ବ୍ରିଜ କାମ ଚାଲିଛି ଆସୁନି ହଁ ଆମର କେବେ ଆସିନି ଆସି ୱାଓ ଭବିଷ୍ୟତରେ
ଓହୋ ଭବିଷ୍ୟତ ବନେଇବି।
ଭବିଷ୍ୟତ ମୁଁ ମନେଇଦେବି
ଅହୋ ତମେ ଆସିଲେ ମୋ ପାଖକୁ ଆସିବ କେମିତି?
ସେଟା ମୁଁ ଦେଖିବା ମାମାଙ୍କୁ କହିବି ଅଧାବାଟରେ ଛାଡିଦେବେ।
ଓ ହୋ ତମେ ଗାଡ଼ିଟା ଶିଖିଦେଲେ ନେଇ ଆସନ୍ତ। ଠିକ୍ ବସି ଗାଡି ଗାଳି
କଥା ନାଇଁ ମୁଁ ତ ଆ ଘରେ ଦଉନାହାଁନ୍ତି ଉଡିବି ଆଉ ଥରେ ଧରିବ ନା ଆଉ ସାଇକେଲ ଧରିବି ଇଛା ହବ ଧ।
ଗାଡି ଦେ ନା କିନ୍ତୁ ଯାହା ହେଲେ ବି ତମ ବୟସ ହେଲା ଗାଡ଼ି ଚଲେଇବା ଦରକାର।
ହଁ ମୁଁ ଗାଁ ରେ ଗାଡି ଚଲେଇବା ଦରକାର ଥରେ ଧଇଲେ ଆଉ ସାଇକେଲ ଚଲେଇବାକୁ ଇଚ୍ଛା ହବ?
ହୁଁ। ହବନି ତ। ମୋର ତ ସେୟା ମୁଁ ଯେବେ ତ ମୁଁ ଯେବେ ତ। ଚଲେଇଲେ ମତେ ବି ଇଚ୍ଛା ହେଲାନି। ମୁଁ ଗାଡି ଗାଡ଼ି କହିଲି ତାପରେ ବାବା କହିଲେ ତୁ ମତେ ଆଜି ଗାଡି କହିଲେ ତୋ ପାଇଁ ଆଜି ଆସିକି ଥୁଆ ହବ। କିନ୍ତୁ ତୁ ମତେ ନେଇକି ଏମିତି ଉଡଉଛୁ ତୁ ନିଜେ ବସି କେମିତି ଉଡେଇବୁ ସେଥିପାଇଁ ଜମା ନୁହ।
ହୁଁ ହୁଁ। ତୁ ନନ୍ଦନ କାନନ ଆସୁନୁ ବୁଲିଆ। ବଟନିକାଲ ଗାର୍ଡେନ ଆସ ବୁଲିଆ ଫଟୋ ଉଠେଇବା।
ହଁ।
ଆଉ ବଟନିକାଲ ଗାର୍ଡେନ ତମ ଘରଠୁ କେତେ ଦୂର ହେଇଯାଉଛି କି?
ବଟାନିକାଲ ଗାର୍ଡ ଡେନ ହଁ ସେ ଆମେ ବସ ରେ ପଳଉ। ତମର ସେଠି ପାଖ କି?
ହଁ ମ।
ମଟନିକା ଗା ହଁ ମୁଁ ଯାଇଥିବି ସେ ପାଖାପାଖି ଯାଇଛି। ବିଜୁ ପଟ୍ଟନାୟକ ପାର୍କ ଠାରୁ କେତେ ଦୂର।
ଆଁ।
ବିଜୁ ପଟ୍ଟନାୟକ କେତେ ଦୂର।
ଆମ ଆମ କଲେଜଠୁ ନାକ ସିଧା ରୋଡ ରୋଡରେ ଆମ କଲେଜ ରୁ ନାକ ସିଧା ରୋଡ ରେ ଗଲେ ପଦା ରେ ଯାଇ ପଦା ରୁ ଗଲେ ସିଧା ନନ୍ଦନ କାନନ ନନ୍ଦନ କାନନ ରୁ ସିଧା ଗଲେ ବଟି ଏ ଯୋଉ ସରି ଆଁ ବଟନିକାଲ ଗାର୍ଡେନ।
ହୁଁ ହୁଁ। ଓ ହଉ ତମେ କେବେ ଆସ ଆଉ କୋଉ ଯାଏ ହେଲେ ଆମେ ନେଇ ଆସିବୁ ଯଦି। ଯିବା ଯଦି ଯିବା। ଯିବା କୁଆଡେ ଯିବା ଯିବା ଯଦି ଭାବ।
ବଟଙ୍ଗ ନନ୍ଦ ଆମର ଫ୍ରି
ଫ୍ରୀ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
ସେଠି କ' ଣ ପଇସା ନିଏ?
ଆଁ ବସ ନିଗ ପଇସାନିଏ।
କେଦ ର
ନନ୍ଦନ ବଟନିକାଲ ଗାଡ଼ନରେ କୋଡ଼ିଏ ଟଙ୍କା ନନ୍ଦନନ୍ଦନ ପଚାଶ ଟିକଟଗୋ ଟା
ଓ ହୋ
ମୋର ମୁଁ ସମତୁ ନେଇଇଗଲେ ମୋର ଫି
ଆଚ୍ଛା ଆଚ୍ଛା,
ଲୋକ ଅଛନ୍ତି ନା
ହୁଁ ହୁଁ,
ହ
ଆମର ବି ଏଠି କେତେ ପାର୍କ ଅଛି ସବୁ ପଇସା ଫଇସା ରହୁଛି।
ଆମର ମାଡନ ଗଡନ ଫ୍ରି ନନ୍ଦନ ଫ୍ରି ସବୁ ଫ୍ରି,
ନନ୍ଦନ କାନନ ଭିତରେ କ ଯା ଯାଇନି ଆଗରୁ ଯା ଯାଇଛି ଥିଲଲି ଫ୍ୟାମିଲ ଆଇତ
ଆରେ ଏବେ ବ ଏବେ ନା ନା ଶୁଣ ଶୁଣ ଶୁ ସତଁ,
ସବୁ ସତୁ କଥାଏ ସେଠି,
ମାନେ
ନନ୍ଦନକାନନରେ ସବୁ ସତୁକା ଜୀବଜନ୍ତୁ ଥାଆନ୍ତି। ମୁଁ ଯାଇଥିଲି ଛୋଟବେଳେ, ମତେ ଲାଗି ଯେମତି ଏମତି ଏ ମାନେ ପିନ୍ଧିଛନ୍ତି ଯେମତି। ମତେ ଭାଲୁ ଟା ଏମିତି ପିନ୍ଧିଲା ଭଳିଆ ଲାଗେି ବାଘ ଭରିଆ।
ତାଙ୍କୁ ଜାଣିଛ ତମ ରିଅଲ ପାଖରେ ବି ଦେଖି ପାରିବ।
ସ୍ନେକ ଗୁଡା ସ୍ସ୍ନେକଗୁଡା ମୋ ଦନ ମୁଁ ୟେଲୋ ସ୍ନେକସିଟି ଅଛି
ହଁ ବଢିଆ ବଢିଆ ଅଛି।
ତିଲି ଯାଇଁ ଛୋଟଏଳେ ପଁ ଚମ ଷଷ୍ଠ ବେଳେ ମୁଁ ଯେତିକି ଟିକେ ମନ ଅଛି ଏବେ ଯାଇନି ଆଉ ହୁଁ ଯିବା ଆଉ।
ଟିଂ ହେଇଯାଇଚି ରୋବ୍ ବି ଚାଲଚି। ମେଟ୍ରୋ ଏ ଯୋଉ ଇଏ ଟେନ ଟୟ ଟ୍ରେନ ଚାଲିଚି କିନ୍ତୁ ବୋଟିଂଟା ଟିକେ ଭଲ ଲାଗେ। ହଁ।
ଟଏ ଟ୍ରେନଟା
ହଁ।
ସେଠି ତମେ ଚାରି ଜଣ ୱ ବସି ଇଲେତି ଫ୍ରି ରହିବ? ଆଉ କଣ ଭୋଟିଂ?
ହୁଁ।
ବୋଟିିଂଟା କେମି ଫ୍ରୀ? ଲୋ ମା ଏତେ ଆଡେ ଚିହ୍ନା କେମିତି ମ?
ସେଇ ଉଁ ମାନେ ଏଣ୍ଟ୍ରି ଯିଏ କରେଇବ ସେଇ ହିଁ ତା କାର୍ଡରେ ମୁଁ ବସିବ। ମୋ ଅଜା ଅଛନ୍ତି। ହୁଁ।
ତମ ଅଜା? ସତରେ ଆମେ ଆମେ ଯାଇ ଏରିଆ ଆମେ ବସିପାରିବା ଫ୍ରିରେ ଏତେ ଜଣଙ୍କୁ ବ ସେ ବି ଦେ
ଆଉ ସେଇଟା ନାଁ ନାଇଁ ହେନ୍ତି ଦି ତିନି ଜଣଙ୍କ ପାଇଁ ଫ୍ରି ହେଇଯିବ।
ମାନେ ଏତେ ଜଣଙ୍କୁ ମାନେ ମୁଁ ସିଏ ତମେ ଆଉ କିଏ ଯଦି ଯିବ ଆମେ ତିନି ଜଣ ହୁଁ।
ପଡ଼ିବା ମ ଅ
ହଉ କେବେ ଓଟେ ଯିବା ଆଉ ଏଇ ଉଏ ଉଏ
ବୋଟିଂ କରି ମୁଁ କେ ବୋ ଟିଂ କରି ଯାଇନି ସ
ସେଠି କଣ ଡ ପ ବାଲା ନାହାନ୍ତି।
ନାହିଁ ନାଇଁ ନହିଁ ନାହିଁ। ସଳା ସିଏ ବୋବେଇବେ ମାନେ ମାଙ୍କଡ଼ର ତାର ଗଡା ଗଡି ହେବେ।
ହଁ ଯେ ଆଲାଉ ଥାନ୍ତା କି କଣ ମୁଁ ସେଇଆ ପଚାରୁ
ମାଙ୍କଡ ଘୁରା ଗଡେଇନି ନା ମାଙ୍କଡ ଗୋଡେଇବ। ତମକୁ ଦେଖିଲେ ମାଙ୍କଡ ଗୋଡେଇବ।
ନା ମାଙ୍କଡ କଣ ବନ୍ଧ ହେଇକିରହେନି?
ହୁଁ ହୁଁ ମାଆ। ମାଙ୍କଡ ହ କେତେ ପ୍ରକାରିଆ ମାଙ୍କଡ ଅଛନ୍ତି ତମେ ଦେଖିବ ମାଙ୍କଡ ମାଙ୍କଡ ବୋଲି କେତେ ପ୍ରକାରିଆ ମାଙ୍କଡ଼ ଅଛନ୍ତି।
ହଁ ଯେ ମାନେ ତାଙ୍କୁ କଣ ବନ୍ଧା ହେଇନଥିବ ସେମାନେ କଣ ମଣିଷକୁ ଆଟାକ୍ କରିବେ? ଉଁ।
ଏ ସେମାନେ ମାନେ ଅଛନ୍ତି ମାଙ୍କଡ ମାନେ।
ମୁ କହିଲି ମାନେ ସେ ମାନେ ତାଙ୍କୁ କଣ ବନ୍ଧା ହେଇନଥିବ?
ତାଙ୍କୁ କିଛି ବନ୍ଧା ହେଇନଥିବେ ସେମାନେ କାଚ ଘରେ ଅଛନ୍ତି।
ମାଙ୍କଡ ମାନେ ଟି।
ହଁ ତାପରେ ଆହୁରି ବାଦ୍ ବାହାର ମାଙ୍କଡ ଅଛନ୍ତି ନା ବାହାରେ ବୁଲନ୍ତି ସେମାନେ ଗଛରେ ବୁଲନ୍ତି। ସେଥିପାଇଁ ତ ଖାଇବା ଆଲାଉ‌ ନାହିଁ ଖାଇବା ନେଇ ମାନେ ମାଙ୍କଡ ଭିଡିକି ନେଇକି ପଳେଇ ତମକୁ।
ସେଠି ଯାହା ଖାଇବା ଦେବେ ବୋଧେ।
ନା ନା ସେଠି କିଛି ଖାଇବାକୁ ନାହିଁ ଯଦିଓ ହୋଟେଲରେ ଖାଇବ ତା ଭିତରେ ହୋଟେଲ ଅଛି ଖାଇବା ପାଇଁ।
ନାଇଁ ନାଇଁ ସେ ଡ ମାଙ୍କଡ ମାନଙ୍କ ପାଇଁ ସେଠି। କିଣିବ ନା କଣ ମାନେ ନାଇଁ ସେମାନେ ତାଙ୍କର ଦିଅନ୍ତି ଖାଇବାକୁ।
ସେମାନେ ଗୋଡେଇବେ।
ହୁଁ ହୁଁ ମାଙ୍କଡ ଥିବେ ସିମ୍ପାଞ୍ଜି ଥିବେ ଆଉ
ହଁ ସିମ୍ପାଞ୍ଜି ଅଛନ୍ତି ବଢିଆ ବଢିଆ ସବୁ ପ୍ରକାରିଆ ପଶୁ ଅଛନ୍ତି ବାଘ ଅଛି ବାଘ ପୁଣି କେତେ ପ୍ର ପ୍ରକାରିଆ ବାଘ ଅଛନ୍ତି, ଭାଲୁ ଅଛି ହାତୀ ମୁଁ ଏଥର କହିଛି ଅଜାଙ୍କୁ ହାତୀ ପାଖକୁ ଯିବି ଅଜା। କହିଲେ ତୁ ଆସେ ହାତୀ ପାଖ କୁ ତତେ ନେଇକି ଯିବି କହିଲି ହଉ ମତେ ହାତୀ ପାଖକୁ ନ ନବ ତାପରେ ଦେଖିବ ହାତୀ ପାଖକୁ ଯିବି। ଛୁଇଁବି ହାତୀକୁ।